ହ୍ୟାଲୋ।
ହ୍ୟାଲୋ ଭଉଣୀ ନମସ୍ ସ୍କାର ଜୟ ଜଗନ୍‌
ହଁ ହଁ ହଁ ଶୁଭ ସକାଳ କଣ କରୁଛ ଭାଇ?
ଭାଇ ଏଇଠି ବର୍ଷା ହଉଛି ଭଉଣୀ ଏଇଠି ବସିଛୁ ଆଉ କଣ କରିବା ଘରୁ ବାହାରେ ଯାଇ ହବନି ବର୍ଷା ହଉଛି। ସ ସକାଳୁ ଆଉ କଣ କରିବା ଘର ଭିତରେ ବସିଛୁ ଆଉ।
ଆହା କୋ ବର୍ଷା କୋଉ ଦିନଠୁ ଏଇ ପା ମୁଁ ଏଇ ବର୍ଷା ହଉଛି ବୋଲି ଏଇ ବର୍ଷା ବି ପଢୁଥିଲା ମୁଁ କହିଲି ତମ କଥା ମନେ ପଇଲା। ମୁଁ କହିଲି ଲଗେଇଦିଏ ଭାଇ କଣ କରୁଛନ୍ତି।
ଆଜ୍ଞା ଆଜ୍ଞା ଆଜ୍ଞା ଭଲ କଲ ଭଲ କଲ ଆଉ ଖିଆ ପିଆ ସକାଳୁ କଣ ହେଇଥିଲା?
ସକାଳୁ ଚା ବିସ୍କୁଟ ଖାଇଥିଲି ଆଉ ଦଶଟା ବେଳକୁ ପଖାଳ, ଶାଗ ଭଜା, ଆଉ ମିଶ୍ଚର ଚୁରା ଖାଇଥିଲି
ଆଜ୍ଞା ଆମର ତ ସକାଲେ ଖାଇଥିଲି ଇଟିଲି ବରା ତରକାରୀ ଖାଇଥିଲୁ ସେଇ ଖାଇକି ଏଇନା ଅଛୁ ଆଉ ଏଇନା ଗାଧୁଆ ବେଳେ ଏକାଥର ରେ ଖାଇବୁ ଆଉ।
ଓହୋ କଣ ଘରେ ତିଆରି କରିଛନ୍ତି? ନା କିଣିକି ଆନ୍ତୁ ଆଉ ଓହୋ ବଜାର କେତେ ବାଟ ବଜାର କେତେ ବାଟ
ପାଖାପାଖି ଗୋଟେ କିଲୋମିଟର ହବ ଆଉ।
ଆହ ଚିକେନ ଯାଉଚନ୍ତି?
ନା ନା ଗାଡ଼ିରେ।
ଓହୋ ବର୍ଷା ପାଗରେ ଗାଡି ନେଇକି ଯାଉଚନ୍ତି।
ଆଜ୍ଞା କାଇଁ କଣ ହେଲା କି ବର୍ଷା ପାାଗରେ
ନାଇଁ ଆମର ହିଆଡେ ତିନି ଦିନି ହେଲା ବର୍ଷା ନାଗିକି ରହିଛି ନା ଘରୁ ବାହାରି ହୋଉନି।
ଆମର ବି ତିନି ଚାରି ଦିନ ହେଲା ନାଗିକି ରହିଛି ଜମା ଘରୁ ବାହାରୁନା ଖେଳ ଖେଳି ହୋଉଚି ନା କିଛି କରି ହୋଉଚି। କଣ ଖାଲି ଘର ଭିତରେ ବସଛୁ ଫ୍ରି ଫାୟାର ଖେଳୁଛୁ ଭାଇ ମାନଙ୍କ ସାଙ୍ଗରେ ଏଇ କାରିଆରେ ଗପୁଛୁ ଆଉ
ଅହ ଆଉ ପାଠ ପଢୁଛନ୍ତି। କଣ କରୁଚନ୍ତି ଏବେ?
ଏଇ ନା ବିକମ୍ ଥାଡିଆ ହେଇଚି ମୋର।
ଆହା।
ଆପଣ କଣ ପଢୁଚନ୍ତି?
କୋଉଠି କରୁଚନ୍ତି ହେପଟେ ପିଜି ଆଇଲାନି ବିଡି ଏ ମୋର ପିଜି ପିଜି ସଇଲା।
ଆଜ୍ଞା ଆଜ୍ଞା ଆଜ୍ଞା।
ଆଉ ଯୋଉ ବିଡ଼ି ଏଟ୍ରା ପ୍ରବେଶିକା ପରୀକ୍ଷା ରେ ତାକୁ କହିଥିଲି ଏବେ ଏ ଚାଲିଚି ପଢ଼ାପଢ଼ି ୟୁ ଜି ସି ନେଟ୍ ପାଇଁ ଆଉ
ଆଉ ଘରେ ସବୁ କେନ୍ତି ଅଛନ୍ତି।
ସବୁ ଭଲ ଏଇନା ମୋ ଜେଜମା ଦେହ ଟିକେ ଖରାପ ହେଇଯାଇଚି ବର୍ଷା ପାଗରେ ସେଇଥିପାଇଁ ଆଉ ତାଙ୍କୁ ଟିକେ ଥଣ୍ଡା ଜର ହେଇଯାଇଚି ତାଙ୍କୁ ସକାଳେ ବାସଦେବପୁର ଜାଣିଥିବେ ବାସୁଦେବପୁର।
ହଁ ହଁ।
ହଁ ସେଇଠି ମେଡିକାଲ ଅଛି ସେଠି ଯାଇକି ଚିକିତ୍ସା କରେଇଲୁ ତାଙ୍କୁ ଟିକେ ଜ୍ୱର ଠଣ୍ଡା ହେ ଛି ତାପରେ ଫୁଣି ସିଏ ଔଷଧ ନେଲେ ଔଷଧ ନେଲା ପରେ ଏଇଠି ବଇଛନ୍ତି ଆଉ।
ଓହୋ ସେଟା ଗମେଣ୍ଟ ମେଡିକାଲ।
ଆଜ୍ଞା ଗମେଣ୍ଟ ମେଡିକାଲ ସବୁ ଫ୍ରିରେ ସବୁ ହେଲା। ସବୁ ଭଲ କି ଦେଖନ୍ତି କିନ୍ତୁ ଗଭରମେଣ୍ଟ ମେଡିକାଲ୍ ହୋଉ ପ ଛେ ସବୁ ଭଲ କିି ଦେଖନ୍ତି ଚିକିତ୍ସା ଏମିତି ଯେମିତି ଆଉ କୋଉ ଗଭରମେଣ୍ଟ ମେଡିକାଲ ନାଇଁ। ଏଇ ଯେମିତିଆ ନୁହଁ ଭଲ କି ସବୁ ଦେଖନ୍ତି ଆଉ ଆଉ ତମ ବିଷୟରେ କଁ କୁହ?
ହଁ କଣ କହିବି ଏଇନା ପଢାପଢି ଚାଲିଚି ଆଉ ଘରେ ଚାଷ ବାସ ଟାଇମ୍ ଏଇନା।
ଆପଣଙ୍କ ଭାଇ ବୋଧେ ଜଗନ ରାଉତ ତାଙ୍କୁ ଚିହ୍ନିଚି ମୁଁ ସେ ମୋ
ହୁଁ ଅଃ ତମେ ତାକୁ କେନ୍ତି ଚିହ୍ନିଲ।
ସିଏ ଆମେ ଚୀନଥିଲୁ ଆମେ ସିଏ ଆମ ଗାଁକୁ ଥରେ ଖେଳିଆକୁ ଆସିଥିଲେ ତାଙ୍କ ଦଳ ସାଙ୍ଗେରେ।
ଅହୋ ଆଉ ଘରେ ସମତେ ଭଲ ଅଛନ୍ତି।
ହଁ ହଁ ଭଲ ଅଛନ୍ତି ସମତେ ଭଲ ଆଉ।
ଗାଧୁଆବୋଳେ ଭାତ ମାଛ ତରକାରୀ ମୋ ଭାଇ ଜଣେ ବାହାଘର ହୋଉଥୁଲା ତ
ଆଜ୍ଞା ଆଜ୍ଞା।
ଅ ସେଇଥି ପାଇଁ ଭୋଜି ମାଛ ତରକାରୀ ଆଉ।
ଅ ବାହାଘରେ ଡାକିଲେନି ତ ଆଉ।
ବାହାଘରେ ବର୍ଷା ହୋଉଥେଲା କମ୍ ଲୋକୋ ପାଇଁ ଖାଇଆକୁ ହେଇଥିଲା।
ହୁଁ ହୁଁ।
ଆଉ ସେଇଥିପାଇଁ ଆଉ ଡାକି ଲୁନୁ ଖାଲି ତ ଆମର ଏଇ ସାଇ ଆଉ ତାଙ୍କ ବନ୍ଧୁବାନ୍ଧବ ଖାଇଲେ ଆଉ।
ଆଜ୍ଞା ଆଜ୍ଞା ଆଜ୍ଞା ଆଉ କେବେ ଡାକ ଘରୁକୁ।
ହଁ ଆସ ବର୍ଷା ଫର୍ଷା ଛାଡୁ ଗୋଟାଏ ହବ ଫିଷ୍ଟ ଫିଷ୍ଟ ଆଉ।
ହଉ ନିଶ୍ଚିତ ନିଶ୍ଚିତ ତମେ ଡାକିଲେ ଆମେ ନିଶ୍ଚିତ ଯିବୁ।
ହଉ ଆଉ ତମେ ସାଙ୍ଗସାଥି କି ନେଇ ଆସିବ।
ଆଜ୍ଞା ଆଜ୍ଞା ଆମର ସବୁ ଭାଇ ମାନେ ଅଛନ୍ତି ସବୁ ଏଇଠି ସେ ତାଙ୍କ ସାଙ୍ଗେରେ ଏକାଥରେ ଆସିବୁ ଆଉ।
ଓହୋ ଆଉ ଶନି ପଡିଆରେ ଖେଳ ହୋଉନଥିବ ବର୍
ନାଁ। ନା ବର୍ଷା ପାଗ ହୋଉଥେଲା ଚାରି ପାଞ୍ଚ ଦିନ ହେଲା ଆଉ ହୋଉନି ଆଉ ବର୍ଷା ପାଗ ଆଉ କଁ ଖେଳିବୁ। ଏଇନା ଫୁଟବଲ ଖେଳା ହବ କାଲି ଠାରୁ ଆରମ୍ଭ ହବ ଫୁଟବଲ ଖେଳା ଆଉ।
ଆଉ ତମେ ଫୁଟବଲ ଖେଳି ଜାଣିଚ।
ହଁ ମାନେ ଏତେ ବ୍ୟାଟ୍ ବଲ୍ ଭଲ କ୍ରିକେଟ୍ ଭଲ କି ଜାଣ ଫୁଟବଲ ଏତେ ଜାଣିନି ଆଉ।
ଆଃ ଆଉ ଆଉ ତମ ଭାଇ ପରୀକ୍ଷା ଏବେ ଦେଇଥିଲେ ନା କଁ ମାଟ୍ରିକ ପରୀକ୍ଷା।
ହଁ ମାଟ୍ରିକ ପରୀକ୍ଷା ଦେଇଥିଲେ ସେ ଭଲ ପ ମାକ୍ସ ରେ ଉନ୍ନତି କରିଛନ୍ତି ଆଉ।
ଆଡ଼ମିଶନ୍ କଲେଣିି କଣ ନେବେ।
ହଁ ଆଡ଼ମିଶନ୍ ନିଟ୍
ଓହୋ ନିଟ୍ ପେଇଁ।
ଆଜ୍ଞା। ଆପଣଙ୍କ ସାନ ଭଉଣୀ ଏଇନା ଦେଇଥିଲେ ବୋଧେ।
ହାଲୋ।
ହଁ ଆପଣଙ୍କ ସାନ ଭଉଣୀ ଏଇନା ବୋଧେ ମାଟ୍ରିକ ପରୀକ୍ଷା ଦେଇଥିଲେ।
ହଁ ସେ ମାଟ୍ରିକ ପରୀକ୍ଷା ଦେଇଛି ଏବେ ଏ ଆପ୍ଲାଏ କରିଚି
ଚି ଭାଗରେ ନାଁ ଲେଖିବ ଆଉ।
ଭଉଣୀ ଆପଣଙ୍କ ଭଏସ ଟା କଟୁଛି ଶୁବା ଯାଉନି ଭଲକି।
ଓହୋ ବର୍ଷା ପାଗ ତ ସେଇଥିପାଇଁ।
ଆଜ୍ଞା ଆଜ୍ଞା।
ଅ ସିଏ ଏବେ ନା
ଆଜ୍ଞା ଆଜ୍ଞ ନୂଆ ହାଟ ବିଷ୍ଣୁ ସାମନ୍ତରାୟ କଲେଜ ତ।
ହଁ ହଁ ସେଇ କଲେଜ କୁ ଆମେ ଯୋଉ ଓ ସରକାରୀ ସେ ନା
ଆଜ୍ଞା ଆଜ୍ଞା।
ଆଉ ଆଉ
ଆଉ ସବୁ ଭଲ ତ ତମ ସବୁ ତମ ଏଇନା ଖିଆ ପିଆ ହବ ଆଜି ତ ଶନିବାର ଆମିଷ ତ ହବନି ଭାତ ଡାଲି ଭାତ ଡାଲି କଦଳୀ ଭଜା ଛୁଇଁ ଭଜା ଖଟା ହବ ଆଉ।
ହଁ ହଁ।
ତମର ତ ଆଜି ଶନିବାର ତମେ ଆଁ ଶନି ଶନିବାର ଆଜି ତମ୍ ଆମିଷ ଖାଇବ।
ଅ ନାଇଁ ଯିଏ ପୁଅ ପିଲା ଖାଇବା କଥା ଖାଇବେ ଆଉ ଆମର ଆମ ମ ପାଇଁ ଭାତ ଡାଲି ଶାଗ ଭଜା ହେଇଛି ଆଉ କି ଗୋଟେ ଭଜା କରିଛନ୍ତି ଏ ପୁ ଟଳ ଆଳୁ ଭଜା।
ଆଜ୍ଞା ଆଜ୍ଞା ଆଜ୍ଞା ବହୁତ ଭଲ ବହୁତ ଭଲ ତମେ ଆମିଷ ଖାଅ କଧେ।
ହଁ ବେଶୀ ନୁହଁ ଅଳ୍ପ ଅଳ୍ପ।
ଉଁ ହୁଁ।
ସପ୍ତାହରେ ଥରେ
ନା ଆମ ଏଠି ଆମ ଆମ ଆମ ଗୋଟେ ବଡ ଭଉଣୀ ଥିଲେ ରୁନୁ ଚିନ୍ଥେବେ ତାଙ୍କୁ। ସେ ବି ଆଜ୍ଞା ଆମିଷ ଖାଉଥିଲେ କିନ୍ତୁ ଏଇନା ଛାଡି ଦେଇଛନ୍ତି ଆଉ।
ହ ସେ ଏବେ ଧାର୍ମିକ ହେଇଯାଇଛନ୍ତି ନା।
ଆଜ୍ଞା ଆଜ୍ଞା ଆ
ହୁଁ ସିଏ ସିଏ ନା ଭୁବନେଶ୍ଵର ନା ଢେଙ୍କାନାଳ ରେ ରହୁଛନ୍ତି କୋଉଠି ଗୋଟେ ବା।
ଏ ନା ବରହ୍ମ୍ ପୁରରେ ରୋହୁଛନ୍ତି। ବରମ୍ ପୁରରେ ଆଜ୍ଞା। ବରହ୍ପୁପୁରରେ ଏ ଆ ତାଙ୍କର ଅକ୍ଚିଫେସନାଲ ଥେରାପି ଗୋଟା କରିଥିଲେ ସେଠି ଗୋଟା ମେଡିକାଲ ରେ ତାଙ୍କର ଚା କିରି ହେଇଛି ସେଇଠି ରହୁଛନ୍ତି ଆଉ।
ଫିଜୋ ଥିରାପି କରିଥିଲେ?
ଆଜ୍ଞା ଫିଜିଓଥେରାପି କରିଥିଲେ ଟାଙ୍ଗି ଜି ଆଇ ଟି ଜାଣିଥିବେ।
ଅ ଟାଙ୍ଗି ଡ୍ରିମ୍ସ।
ଏ ଡ୍ର୍ରୀମ୍ଶ୍ ଡ୍ର୍ରୀମ୍ଶ୍
ସେ ତମ କ ତମ ଗାଁରୁ ବସ ଯାଉଛି କି?
ଆଜ୍ଞା ବସ୍ ନା ନା ବସ୍ ଯାଉଛି।
ଓହୋ ସିଏ ବାଜପୁରରେ ବି ପଥିଲେ ବା ଓହୋ ଆଉ
ଆଉ ସବୁ କୁହନ୍ତୁ ଭଉଣୀ ତମର କେମିତି ସବୁ
ଅ ହଁ ମା ଆଜି ସେଇ ସକାଳୁ ଛଅଟ ର ଉଠିଲି।
ଆଜ୍ଞା।
ଉଠିକି ଏଇ ପ ଟିକେ ପଢିନି ଘଣ୍ଟା ଏଇ ଘଣ୍ଟା ପଢି ସାରିଲା ପରେ ଏଇ ଯୋଉ ଭୋଜି ଫୋଜି ହେରା ସା ସବୁ ଟିକେ ଅସନା ମସନା ହେଇଥିଲା ତାକୁ ପରିଷ୍କାର କଲି ପରିଷ୍କାର କରିକି ଜଳଖିଆ ଖାଇଲି, ବ୍ରସ ଯୋଉ ଦାନ୍ତ ଘସିକି। ଖାଇକି ଗାଧେଇଲି ଠାକୁର ପୂଜା କଲି ତାପରେ ଭ ଖତଟା ବସେଇଲି ତାପରେ ଏଇ ଗାଇରା ଉପରେ ଗପୁଛି ଆଉ।
ଆଜ୍ଞା ଆଜ୍ଞା ଆଜ୍ଞା ଆଉ ତମ ଭାଇ କୁଆଡେ ଯାଇଛନ୍ତି କି?
ଭାଇ ଏ ନା ଆଉ ପଢୁଥିବେ ବୋଧେ କ୍ଲାସ କରିୁଥିବେ ଆଉ।
ଆଉ ସବୁ ତମ ଚାଷ ଫସରେ କଣ ହଉଛି।
ହଁ ଆମର ଚାଷ ଧାନ ଚାଷ ହୁଏ ଖାଲି, ଆମର ବିର ବିଶେଷ ନାହିଁ ଅଳ୍ପ ଅଛି ଧାନ ବାଟତା ହେଇ କାଲି ଆମର ପାୱାର ଟେଲର।
ଆଜ୍ଞା।
ହଁ ସେଇଥିରେ ହଳ ବୁଟା ହେଇଥିଲା ବାପା ତଳି ପକେଇଥିଲେ। ଧାନ ପକେଇ ଦେଇେଇକି ଗଲେ ବାପା ଭୁବନେସ୍ୱର ଆଉ।
ଆଜ୍ଞା।
ଆଉ ମଉଶା ମାଉସୀ କଣ କରୁଛନ୍ତି?
ତ ମଉଶା ମାଉସୀ ଆ ଭଲ ଅଛନ୍ତି ସମସ୍ତେ।
ହଁ ଆଉ ସିନା କଣ ଟଟିୁସନ ରେ ଟିକ କର କରିଛନ୍ତି ନା ନାଇଁ?
ହଁ ଟିଉସନ କରୁଛନ୍ତି ତାଙ୍କ ଟଟିୁସନ ଚାଲିଛି ଆଉ।
ହୁ କେତେ ପିଲା ଖଣ୍ଡେ ହେଉଛନ୍ତି?
ଚାଳିଶ ପଚାଶ ପିଲା ହଉଛନ୍ତି ସେ ଟ୍ୟୁସନ କରିଛନ୍ତି ଆଉ।
ଓହୋ। ଆଉ ତମ ଭଉଣୀ ବାହାଘରେ ଏବେ ହେଇଛି।
ହଁ ଆମ ବଡ ଭଉଣୀ ତ ନେନା ବାହାଘର ହେଲା, କୋଉଡି ସେ ପୁଅ ଥିଲେ ବାହାଘର ଭଲ କି ହେଲା ଆଉ।
ହୁଁ ସେ ପୁଅ କଣ କରୁଛନ୍ତି?
ସେ ପୁଏଇ ନା କଟକ ଏସଆଇ ମେଡିକାଲ ରେ କଣ ଅଛନ୍ତି କମ୍ପାଉଣ୍ଡରେ କଣ ଅଛନ୍ତି ବୋଧେ। ଆଉ କୁହ ଆଉ ତମ ବିଷୟରେ କଣ କୁହ ଆଉ? ହ୍ୟାଲୋ ହ୍ୟାଲୋ। ହ୍ୟାଲୋ ହ୍ୟାଲୋ। ହ୍ୟାଲୋ। ହଲୋ। ହ୍ୟାଲୋ।